ହାଲୋ।
ହଁ ଶୁଭ ସକାଲ ମ୍ୟାଡ଼ାମ।
ହଁ ସୁଭ ସକାଳ ସାର୍ ହଁ ସାର୍। ଭଲ ଆଉ ଆପଣ କି
ହଁ ଠିକ ଠାକ ମ୍ୟାଡ଼ାମ ଚାଲିଛି ସେମିତି ତ ଆଉ।
ହଁ ଖାନା ପିନା ସରିଲାଣି?
ତମ ଟିଫିନ ହେଟା କରିସାରିଲି ଆଉ ଟିକେ ବଢାବଢ଼ି କରୁଥିଲି।
ହୁଁ ହୁଁ ହଁ ମୋର ବି ରୋସେଇ ବାସ ଏବେ ସରିଲା ଏବେ ଟିକେ ଫ୍ରି ହେଲି ଆଉ।
ଆଜ୍ଞା। ଆଉ କଣ ମ୍ୟାଡାମ ଆମର ଏଇ ପର୍ବପର୍ବାଣି ତ ଏବେ ଆସୁଛି ଆମର ଏଇ
ହଁ ଆମ ହିନ୍ଦୁ ମାନଙ୍କର ତ ପର୍ବପର୍ବାଣି ଲାଗି ରହେ
ହଁ ହଁ। ଏବେ
ହଁ ଏବେ ତ ଆମ ହଁ ରଥଯାତ୍ରା ଆସିବ ଆଉ।
ହଁ ର ରଥଯାତ୍ରା ଆସିବ। ତ ରଥଯାତ୍ରା ବିଷୟରେ ମାନେ କଣ କଣ କରନ୍ତି ମ୍ୟାଡାମ ଆପଣ ରଥଯାତ୍ରାରେ ମାନେ କୋଉଠିକି ବୁଲିବାଲା ଯାଆନ୍ତି ନା ବାହାରୁ ଦେଖ ଦେଖି ଯାଆନ୍ତି ବାହାରକୁ?
ରଥଯାତ୍ରା ତ ଆମେ ବୋଲ ମାନେ ବହୁତ ଆଗ୍ରହ ଛୋଟ ଛୋଟ ଯେତେବେଳେ ଥିଲୁ ରଥଯାତ୍ରା ମାନେ ବହୁତ ତ ତା ମାନେ ଖୁସି ହଉଥିଲୁ ରଥଯାତ୍ରା ଆସିବ, ରଥଯାତ୍ରା ଆସିବ ଆଉ ଯେତେବେଳେ ଛୋଟ ଥିଲୁ ଅ ଘର ଲୋକ ଡ୍ରେସ୍ କିଣି ଦଉ ଥିଲେ ରଥଯାତ୍ରାରେ ସ୍ପେସିଆଲି। ତାପରେ ସେତେବେଳ ଗୋଟେ ମଜା ଅଲଗା ଥିଲା ସାର୍ କିନ୍ତୁ ଏବେ ଆଉ ଭଲ ଲାଗେ ରଥଯାତ୍ରା ଆସିଲେ କିନ୍ତୁ ସେ ଯୋଉ ଛୋଟବେଳେ ଯୋଉ ଖୁସି ଲାଗୁଥିଲା, ସେ ଜିନିଷ ଆଉ ହେ ତେ ନାହିଁ। ଏବେ ଯାଉ ଦେଖିବାକୁ ଯାଉ
ମାନେ ହଁ ହଁ ଘରର ମାନେ କାମରେ ତମେ ସେମାନେ ବାନ୍ଧିହେଇଆନ୍ତି ଆଉ ଆଜ୍ଞା ଆଜ୍ଞା--ଆପଣଙ୍କ ଘର ବି ଏବେ ଟେନ୍ସ ହେଥିରେ ଛୋଟ ଥିଲା ବେଳେ ହେତେବେଲେ ସମୟ ଯାହାକୁ ଯେତେ ମଳୁଥିଲା ଏବେ ଆପଣଙ୍କର ସମୟ ନାହିଁ ମାନେ ବୁଲାବୁଲି କରିବା ପାଇଁ
ହଁ ଆଗ ଆଗ ବେଳେ ନା ସେ ଯେତେବେଳେ ଆମେ ଛୋଟ ଥିଲୁ ରଥଯାତ୍ରା ହଉଥିଲା। ଘରରେ ସକାଳୁ ତାମାନେ ଷ୍ଟାର୍ଟ ହେଇଯାଇଥିଲା ସବୁ ଜିନିଷ ଅ ଯେମିତି ବଡା ଏମିତି ପକୁଡି ମା ବନୁ ଥିଲେ ତାପରେ ସେଟା ଖାଇବାର ମଜା ଥିଲା, ନୂଆ ଡ୍ରେସ କିଣିବାର ଥିଲା ତ ସେ ସବୁ ଜିନିଷ ବହୁତ ଖୁସି ଲାଗୁ ଥିଲା କିନ୍ତୁ ଏବେ ନିଜ ଛୁଆକୁ
ଆପଣ ଏବେ ନିଜେ କରୁଛି ସେ ସେଇ କାମଟା
ଆଁ ହଁ ଏବେ ନିଜେ ମୁଁ କରିଛି ଆଉ ରଥଯାତ୍ରା ତ ଆମ ଓଡିଶାରେ ପୁରା ପ୍ରସିଦ୍ଧ ଜାଣିଥିବେ। ଆଉ ଆମ ଯୋଉ ଜଗନ୍ନାଥ ମନ୍ଦିର ଅଛାଇ ପୁରୀରେ ଅଛି ପୁରୀ ଯାଇଥିବେ ନା। ସେଠି ଆମ ଯୋଉ ଶ୍ରୀ ଜଗନ୍ନାଥ ସୁଭଦ୍ରା ଆଉ ବଳଭଦ୍ରଙ୍କ ପୂଜା ହୁଏ ଆଉ ଏବେ ରଥଯାତ୍ରା ତ ହଁ କୁହନ୍ତୁ।
ଏବେ ତ ମୋ ମୋର ତ ସବୁବେଳେ ଇଚ୍ଛା ଥାଏ ପୁରୀରେ ଦେଖିବା ପାଇଁ ର ଯାତ୍ରା ଟା କିନ୍ତୁ ଆପଣ ଜେନ୍ସ ରଥ ମାନେ ରଥଯାତ
ହଁ ରଥଯାତ୍ରା ସମୟରେ ଟିକେ ହଁ ଟିକେ ଅସୁବିଧା ହୋଇଥାଏ। ଆପଣ ଚାହିଁଥିବେ ଦେଖିବା ପାଇଁ କିନ୍ତୁ ଏତେ ଭିଡ ସେ ପାଖକୁ ବି ପହଞ୍ଚିବାଟା ମତେ ବୋଧହୁୁଏ ସମ୍ଭବ ହୋଇପାରିବ ନି ମୁଁ ଜାଣିପାରିନି।
ଆଉ ଠିକ ସେ ଦେଖିପାରିବେନି ଆଉ ଭିଡ ଅଛି ତାମା ନେ ସେଠାର ମାନେ ଲଜ ଗୁଡାକ ଘର ଗୁଡାକ ମାନେ ଭଡା ଦେଇଥାନ୍ତି ଆ ସେଠିକି ଲୋକ ହଁ ମିଲେନି ସାଙ୍ଗେ ସାଙ୍ଗ କେତେ ଦିନ ଆଗରୁ ବୁକିଂ କରିବାକୁ ପଡ଼ିଥିବ
ହଁ ହଁ ଆଉ ଏଇ ରଥଯାତ୍ରା ତ ଏବେ ଓଡିଶାରେ ଏ ଛାଡିକି ବାହାରେ ବି ପୁରା ପ୍ରସିଦ୍ଧ ଆମ ଆମେରିକାରେ ହଉଛି। ଲଣ୍ଡନ ରେ ବି ହଉଛି ଆଉ ଆମେ ହୁଁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ହୁଁ। ଆଉ ଆମ ଆମ ଏଠାରେ ବି ଆଉ ଯୋଉ ଆମ ଲୋକେସନ ରେ ଯେତେ ବି ପଡା ଅଛି ପ୍ରତ୍ୟେକ ଗଲିରେ ଗୋଟେ ଗୋଟେ ତାମାନେ ରଥ ତିଆରି କରନ୍ତି। ଆଉ ପ୍ରତ୍ୟେକ ପଡାରେ ସେଇଟା ପୂଜା ପାଆନ୍ତି।
ହଁ ହଁ ସେଇଟା ତ ଆଉ।
ଅ ଲାଗି ରହି ଥାଏ ତାପରେ ଦଶ ଦିନ ଦଶ ଦିନ ଆମର ଯୋଉ ବାହୁଡା ଯାତ୍ରା ହୋଇ
ବାହୁଡ଼ା ଯାତ ଯାତ୍ରା ଆରମ୍ଭ ହୁଏ।
ହଁ ସେ ଜଗନ୍ନାଥ ତାଙ୍କ ମାଉସୀ ଘରକୁ ଯାଇ ଥାନ୍ତି। ରଥଯାତ୍ରା ଦିନ ଆଉ ବାହୁଡା ଯାତ୍ରା ଦିନ ପୁଣି ଫେରି ଆସନ୍ତି।
ସାରି ଆସିଥାନ୍ତି ମାସେ ଦଶ ଦିନ ପର୍ଯ୍ୟନ୍ତ ମାନେ
ଆମ ପଡାରେ ତ ହଁ ହଉ ହଁ ଦଶ ଦ୍ୱିତୀୟ ଅବତାର ସେଟା ପୂଜା କରାଯାଏ। ଆଉ ଯୋଉ ଅବତାର ମାନେ ଥାଏ ପ୍ରତ୍ୟେକ ଦିନ ଭୋଗ ଲଗାଯାଇଥାଏ ଆଉ ଆମ ଏ ପଡାରେ ବି ହୁଏ ଆଉ ଗୋଟେ ଘରେ ଏମିତି ଶ୍ରୀ ଜଗନ୍ନାଥ ଏକ ମନ୍ଦିର ରଖନ୍ତି ଆଉ ଗୋଟେ ଗୋଟେ ମାଉସୀ ଘର ହୋଇଥାନ୍ତି ତ ଆମେ ଯୋଉ ଯାଉ ପ୍ରସେସନ୍ କରିି କରି ସେଇଟା ବି ଟିକେ ଭଲ ଲାଗେ
ବହୁତ ଭଲ ଲାଗେ ମାନେ ଏବେ ତ ମାନେ ଟାଇମ ତ ଗଲାଣି ଯେତେବେଳେ ଛୋଟ ଥିଲା ବେଳେ ସେତିକି ସେତେବେଳେ ଟିକେ ବହୁତ
ହଁ ଛୋଟ ଥିଲାବେଳେ ଆମେ ସବୁ ଡିଡି ୱାନରେ ଯୋଉ ଦେଖୁଥିଲା ଯେ ଲାଇଭ ପ୍ରୋଗ୍ରାମ ରଥଯାତ୍ରାର ଜାଣିଥିବେ ନା ସେଇଟା ସମସ୍ତଙ୍କ ସ୍ମୃତି ରହିଥିବ ଆଉ ଆଗ ରଥଯାତ୍ରାରେ ଯୋଉ ଆଷାଢ଼ ମାସ ରହୁଥିଲା ପୁରା ଦିନ ଯାକ ପୁରା ରାତି ଯାଏ ରଥଯାତ୍ରା ମାନେ ଦେଖି ଯିବାଟା ହଁ ହଁ ହଁ।
ହୁଁ ହୁଁ ହୁଁ।
କିନ୍ତୁ ଏଇଥର ବି ବର୍ଷା ମ୍ ହୁଏ। କିନ୍ତୁ ହେତେ ହୁଏନି ଗରମ ଟିକେ ରହିଥାଏ।
ହଁ ଏଇ ବର୍ଷ ତ ଯୋଉ ଖରା ହଉଛି ମାନେ ଏ ଲାଗୁନି କି ବର୍ଷା ହବ ବୋଲି ହ ରଥଯାତ୍ରାରେ।
ହେଲେ ବି ହେତେ ହୁଏନି ଜଷ୍ଟ ଟିକେ ଟିକେ ବର୍ଷା ହୁଏ ଆଉ ଆଉ ଗଲାଥର ତ ମୋ ପୁଅ କୁ ରଥ ଛୁଇଁବା ଯାଇ ଥିଲୁ ଆମେ ତାକୁ ଛୁଇଁବା ପାଇଁ ତାକୁ ହଁ ତ ତା ପ୍ରଥମ ରଥ ପ୍ରଥମ ରଥ ଜା ଯାତ୍ରା ଥିଲା।
ହଁ ଏଇଟା ମାନେ ଏଇଟା ଏଇ ବର୍ଷ ତ ମାନେ ଦ୍ଵିତୀୟ ହବ ନା କି?
ହଁ ହଁ ହଁ।
ନମ୍ବର ବର୍ଷ ଏବେ ମାନେ ରଥ ଯାତ୍ରା ର
ଆପଣଙ୍କ ଘରେ କଣ କଣ ତିଆରି କରନ୍ତି ରଥଯାତ୍ରାରେ?
ବ ବର୍ଷ ମାନେ କେବେ ଦେ ଯାଇଥାନ୍ତ ନାଇଁ।
ଆଜ୍ଞା ଆଜ୍ଞା।
କେବେ ରଥଯାତ୍ରା ପୁରୀଆଡେ ଦେଖିବାକୁ ଯାଇଛନ୍ତି?
ନାଇଁ ନାଇଁ ପୁରୀ ରଥଯାତ୍ରା ସମୟରେ ପୁରୀ କେବେ ଯାଇନି ହେଲୋ।
ହଁ ହଁ ହ୍ୟାଲୋ ହଁ ଶୁଭୋଛି ମ୍ୟାଡ଼ାମ।
ହଁ ଶୁଭୁଛି ମ୍ୟାଡ଼ମ୍ ସାର୍
ହଁ ହଁ।
ହଁ ରଥଯାତ୍ରା ସମୟରେ କେବେ ଯାଇନି କାରଣ ଆମେ ଦେଖ ଚିନା ଟିଭିରେ କେତେ ଭିଡ଼ ରହିଥାଏ। ଆଉ କେମିତି କଣ ରହିଥାଏ ହଁ କେମତି କଣ ଅସୁବିଧା ରହିଥାଏ ତ ସେଥିପାଇଁ କେବେ ଯାଇନି ଆଉ।
ଆଜ୍ଞା ଏବେ ତ ଆମ ରଥ ରଥ ରଥଯାତ୍ରା ସମୟରେ ମାନେ ହଁ ହଁ ଟ୍ରେନ୍ ଗୁଡ଼ାକ ବି ଗୋଟେ ଏକ୍ସଟ୍ରା ଟେନ ବି ଚଲିଥାଏ ବୋଧ ଏତେ ଭିଡ ଯେ ମାନେ ସେଟା ଗୋଟେ ସ୍ପେଶାଲ୍ ଟ୍ରେନ୍ ସବୁ ବର୍ଷ ଚଲେ ପୁରୀ ଯିବା
ହୁଁ ହୁଁ।
ହୁଁ ମାନେ ତଥାପି ମାନେ ଏତେ ଭିଡରେ ବି ଲୋକ ଗୁଡା ଯାଆନ୍ତି ଆଉ ମାନେ ସେଇଟା ସେ
ହୁଁ ହୁଁ ହଁ ବହୁତ ହୋଇଥାଏ ବାହରୁବି ଆମ ଓଡିଶାରୁ ବାହାରୁ ସବୁ ଫରେନ୍ କଣ୍ଟ୍ରିରୁ ବି ଆସନ୍ତି ଆଉ।
ହଁ ଆଉ ଆମର ଏଇ ହିନ୍ଦୁ ତ ହିନ୍ଦୁ ଯାଉଛନ୍ତି ହଁ ବାକି ଆମର ସେ ଭାରତ ବାହାର ଲୋକମାନେ ଗୁଡାକ ବି
ହୁଁ ଆଉ ଗୋଟେ ଦର୍ଶନୀୟ ସ୍ଥାନ ହଁ ହେ ଦର୍ଶନୀୟ ସ୍ଥାନ ଭଳି ବି ଜାଆନ୍ତି ଲୋକ ଟୁରିଷ୍ଟ। ମାନେ ମେବି ସିବିଚ୍ ପାଇଁ ବି ଯାଆନ୍ତି ବୋହୁତ
ବୋହୁତ ବୋହୁତ ବୋହୁତ ସେମାନେ ଆମ ଭାଷା ବି ଶିଖି ଯାଇଚନ୍ତି ଆଜ୍ଞା ଆଜ୍ଞା। ସେମାନେ ଆମ ଏଇଠି ରହିକି ସେମାନେ ଆମ ଭାଷା ସବୁ ରହିଯାଇଚନ୍ତି ଶିଖି ଯାଇଛନ୍ତି ଆପଣ।
ଉଁ ହୁଁ ପୁରିରେ ବୋହୁତ ଚମତ୍କାରିତା ବି ରହିଚି ଦେଖନ୍ତୁ ସେ ଯୋଉ ଅବଢା ଅ ତିଆରି କରାଯାଏ। କାରଣ ସାତଟା ହାଣ୍ଡି ଉପରେ ଉପରେ ଥୋଇକି ରନ୍ଧା ଯାଏନା। ତ କଣତି ଯୋଉ ପ୍ରଥ ହଁ ପ୍ରଥମେ ହଁ। ହଁ ଉପରଟା ପ-ପ୍ରଥମେ ହୁଏ।
ମାନେ ତଲେ ଜଲନା ନିଆଁ ଟା ଲଗାଯାଏ କିନ୍ତୁ ଉପରଟା ଫ ପ୍ରଥମେ ହୁଏ ତଲଟା ପା ଲାଷ୍ଟରେ ହୁଏ ସେଟା ଗୋଟେ ଯ ଭଗବାନଙ୍କ ଚମ କାରବଣ
ହଁ ହଁମ।
ଟା ଆମେ ଘରେ ରାନ୍ଧୁଚେ ଦଁ ଆମେ ଗୋଟେ ରେ ଗୋ ଗୋଟେ ଥିରେ ରାନ୍ଧିଲେ ବି
ଘରେ ରାନ୍ଧିଲେ ସେମିତି ହବନି।
ବନି ଆଉ ଭଗବାନଙ୍କର ପ୍ର ଚମତ୍କାର ଉପରୁ ସେଟା ମାନେ ସାତଟା ଉପରୁ ମାନେ ଉପରୁ ରାନ୍ଧ ମାନେ ଗୋଟେ ପରେ ଗୋଟେ ଗୋଟେ ଉପରେ ଗୋଟେ ମାନେ ହେଇକି ଆସେ ଲାଷ୍ଟ ପର୍ଯ୍ୟନ୍ତ ଆସେ
ଆପ ଆପଣଙ୍କ ଘରେ କଣ କଣ ତିଆରି କରନ୍ତି ରଥଯାତ ତ୍ରା ଦିନ
ହଁ ରଥଯାତ୍ରାର ଦିନ ତ ମାନେ ଟିକେ ଖା ଖାଇବା ପିଇବା ଟିକେ ହୁଏ ମାନେ ଘରେ ମା କରନ୍ତ ପିଠାପଣା ବି ତ ହୁଏ ସେଇଟା
ହଁ ହଁ ପିଠାପଣା ଆସ ଆଉ ଗୋଟେ ସେ ଯୋଉ କରନ୍ତି ସେ ସୀତା ହଅ ଗୋଟେ ଏବେ ସେଇଟା ଭଲ ଲାଗେ
ହଁ ହଁ ସୀତା ଭୋଗ ଆମର ହଁ ହଁ ହଁ ହଁ ଆମର ସେ ଗୁଲାପଜାମୁନକୁ ଗୋରସ ରେ ପକେଇକି ସେଇଟା ଗୋଟେ କରନ୍ତି ଗୋଟେ ସେଟ ଗୋଟେ ନାଇଁ ସେଇଟା ଗୋଟେ ମୋର ପ୍ରିୟ ଖାଦ୍ୟଟା ସେଟା ଗୋଟେ ବହୁତ ଭଲ ଲାଗେ ଆଉ ସେଇଟା ମାନେ
ହଁ ରଥଯାତ୍ରା ନାଇଁ ଅନ୍ୟ ସମୟରେ ତ ମୁଁ ଦେଖିବାକୁ ପାଏନି କୌଣସି ଯୁଗ ନାଁ କିନ୍ତୁ ରଥଯାତ୍ରା ଯାତ୍ରାରେ ଦେଖିବେ ପ୍ରତ୍ୟେକ ଅଧିକାଂଶ ଦୋକାନରେ ମିଳିଥାଏ।
ଅଧିକାଂଶ ଦୋକାନ ମିଲଥାଏ ଆଉ ଆଉ ତ ମାନେ ରସ୍ଟା ଗୋଟେ ଭଲ ଲାଗୁନ ସେମାନେ ସେଇଦିନ ଗୋଟେ ମାନେ କେମିତି ଆଜ୍ଞା କୁହନ୍ତୁ ମ୍ୟାଡ଼ମ୍
ରେ ରଥଯାତ ଯାତ୍ରା ବହୁତ ଜାଗାରେ ହୋଇଥାଏ ଆପଣ ଦେଖି କି ଦେି
ହଁ ହଁ ଆ ସେଦିନ ଗୋଟେ ଅଲଗା ଲାଗେ ମାନେ ମାନେ ସକାଲୁ ରାତି ସକାଲୁ ରାତି ପର୍ଯ୍ୟନ୍ତ ତା ମାନେ ଯୋ ଗୋଟେ ଭଜନ କୀର୍ତ୍ତନ ବାଜୁଥାଏ। ମାନେ ଗୋଟେ ସେ ଗଟେ ଅଲଗା ଭଗବାନଙ୍କ ଭିତର ଗୋଟେ ଗୋଟେ। ଅଲଗା ସ୍ନେହ ଅଲଗା ଭଲ ପାଇବା ତଥା
ହଁ ଶ୍ରଦ୍ଧା ଥାଏ ହଁ ହୁଁ ଆଉ ଅନ୍ନ ଭୋଗ ବି ଦିଆଯାଇଥାଏ ସ୍ଥାନ ସ୍ଥାନରେ ତ ଲୋକମାନୋନ ସେଟା ବି ଭୋଗ ପାଇଥାନ୍ତି।
ଆଜ୍ଞା ଆଜ୍ଞା ଆଞା ସେଇଟା ଗୋଟେ ଅଲଗା ଗୋଟେ ମାନେ ହଁ। ଛୋଟ ଥିଲା ବେଳେ ଗୋଟେ ଅଲଗା ମଜା ଥାଏ। ଏବେ ବଡ ହେଲାକୁ ମାନେ ସେ ଆମର ଟିକେ ଦାୟିତ୍ୱ ତ ବଢି ଯାଉଛି ମାନେ ଦାୟିତ୍ୱ ବୋଡରେ ଆମର ଟିକେ ମାନେ ଟାଇମ ବି ହଉନି ସମୟ ବି ପାଉନେ ଆମେ ଆଉ ସେଇଟା ଆମେ କଣ କି
ହଁ ହଁ ସେ ଆମର ଖାଇବା ପିଇବା କରିକି କିଏ ସନ୍ଧ୍ୟାରେ ଟିକେ ର ଥ ଯାତ୍ରା ଦେଖିକି ଏମିତି ଆଉ ହଁ ପୁଣି ବାହୁଡା ଯାତ୍ ଯାତ୍ରାକୁ ପୁଣି ଆମେ ଟାକିଥାଉ ପୁଣି ଆସିଲେ ପୁଣି ଫେରେ ବାହୁଡା ଯାତ୍ରା ଦିନ ଫୁଣି ରେଡି ରୁଡ଼ା ହେଇକି ବାହାରି କି ଯାଉ ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ମ୍ୟାଡ଼ାମ ଆପଣଙ୍କ ସହିତ ବହୁତ ଭଲ ଲାଗିଲା କଥାହେବାର ପାଇଁ। ଆଉ ଆଉ କେ କେବେ ଆମ କଲ୍ କରିବି ମୁଁ ଆଉ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
ହଁ ହଁ ସାର୍ ରହିଲି ରହିଲି ହଁ ହଁ।